ହୁଁ ସୁବିଲା? ସୁବିଲା ଏବେ? ଏ ଏଇ ଅଫିସିରେ ଆଉ। ତମେ?
ବସିଛି।
ବର୍ଷା ହଉଛି? ଉଁ ହୁଁ, ହୁଁ। ହଁ, ନାଇଁ ମ ଏ ସାଢ଼େ ଗୋଟେରେ ଯିବା କାମ ଅଫିସ୍ ସାଢ଼େ ଗୋଟେ। ସାଢ଼େ ଗୋଟେ ହେଲେ, ତମର! ଅଡ଼୍ ଚାଶ ଉ ହୁଁ, ହୁଁ। ଆଉ ତମ ଆଡେ କଣ, ବର୍ଷା କେତେବେଳେ ହଉଛି?
ଏଆଡେ ସକାଳୁ ନାଦୁଛି ବର୍ଷା ଯେ କାହିଁ ରେ କଣ? ହଉଛି, ଛାଡିଛି, ହଉଛି, ଛାଡିଛି, ହଉଛି, ଛାଡିଛି।
ଏପଟରେ ଆମର ବନ୍ୟା ହେଇଗଲାଣି। ଭୁବନେଶ୍ୱର ପଟରେଁ, ଏତେଅର୍ ବର୍ଷା ହଉଚିଁ! ନ କହିଆ ଭଲ। ଗଳି କନ୍ଦୀ ଭିତ୍ ତ ବିକୁନ୍ ପଶି ହଉନି ଗାଡି। ଆଉ।
ହେଆଡେ କଁ ଜୋର୍ ରେ ବର୍ଷା ହଉଛି ନା କଣ?
ହଁ ପରା।
ଓହୋ।
ତମର ଜମା ଅନାଵାଢି
ଆଁ।
ତମର ଜମା ହଉନି ସେପଟେ ବର୍ଷା।
ହଁ ହଉଛି ଅଳପ ଅଳପ।
ଉଁ ହୁଁ ଆଉ କୁଆଡେ ଯାଇନ ବୁଲାବୁଲି କରିବାକୁ। ଉଁ। ଆଉ ତମଆଡେ ଫେମସ୍ ଜିନିଷ କଣ?
ଫେମସ କଣ
ଉଁ। ମନ୍ଦିର ଫନ୍ଦିର କି କଣ?
ହଁ ଆମର ତ ଘଟଗାଁ ତାରିଣୀ।
ତମ ଘର ପାଖରୁ କେତେ ବାଟ ହବ? ଜମା। ରାସ୍ତା ରାସ୍ତା ଭଲ ନା।
ହୁଁ ରାସ୍ତା ଭଲ ଏବେ ରାସ୍ତା ଭଲ ନୂଆ ଭଲ କରିଦେଲେ ଆଗରୁ। ଖଦ ଖଦଡା ଇଏ ଥିଲା ଏବେ ଟିକେ ଭଲ କରିଦେଲାଣି।
ଅ ହ ହ। ନାଇଁ ସେ ଯୋଉ ଜଙ୍ଗ ଜଙ୍ଗଲ। ଦେଇକି ଯିବାକୁ ପଡିବ ନା ମାନେ ଜଙ୍ଗଲ ରାସ୍ତା ନା ମାନେ।
ହଁ ସେଇ ଜଙ୍ଗଲ ଦେଇକି ବି ଯାଆନ୍ତି।
ଉଁ।
ସେ ଜଙ୍ଗଲଟା ଏବେ ରାସ୍ତା କରଦେଲେଣି ବା।
ଉଁ ହୁଁ ହୁଁ। ନା ମୁଁ ଯେତେବେଳେ ଯାଇଥିଲି ମୁଁ ତ। ହୁଁ ତଥାବି ତିନି ବର୍ଷ ଖଣ୍ଡେ କଥା କହୁଛି। ମୁଁ ତିନି ବର୍ଷ ଭିତରେ ଯାଇନି। ତିନି ବର୍ଷ ପୂର୍ବରୁ ଯାଇଥିଲି ଯୋଉ ରାସ୍ତା ମାନେ। ପୁରା ଘାଇଲା ରାସ୍ତା ଥିଲା ବାଗ ରାସ୍ତା ନଥିଲା।
ଓ ହୋ।
ଏବେ ବାଗା ହେଇ ଯିବଣି ରାସ୍ତା ଫାସ୍ତା।
ହଁ।
ଆଉ ତମେ ଆସୁନ ଇଆଡ଼େ ଭୁବନେଶ୍ୱର ଆଡ଼େ କେବେ।
ଯିବା ଦେଖିବା ଏ ବଷା ପାଣି ଯାଉ।
ବର୍ଷାରେ ଆସିବ ନା ବର୍ଷା ଦିନ ଗଲା ପରେ ଆଉ କଁ ବର୍ଷାରେ ମଜା ନା। ବର୍ଷା କଣ ଟୋକାଳିଆ ହୁଁ। ବର୍ଷା ତ ଏଇନେ ତିନି ମାସ ହବ ବର୍ତ୍ତମାନେ। ତିନି ମାସେ ଏଇନାକେ ଘରୁ ବାହାରିଲା ବେଳକୁ ପ୍ରୋବ୍ଲେମ୍।
ସେଇ ବର୍ଷ। ତୁ ମଜା ନବୁ।
ହୁଁ। ଆଉ ପଢ଼ାପଢ଼ି ଠିକ୍ ଠାକ୍ ଚାଲିଚି?
ହଁ।
ହୁଁଁ ଉ। ହୁଁ ଉ ହୁଁ।
ଭାଇ ତମେ ଘରୁ ଯିବା ଆସିବା କରୁଛ ନା ରୁମ ଫୁମ ନେଇଚ?
ନା ଏଠି ଟୋଟାଲ ଆମର ଫ୍ୟାମିଲି ନା
ଫ୍ୟାମିଲି ରହିଛ?
ହୁଁ ଉ।
ହଁ ହ।
ଏଠି ହୋଲ୍ ଫ୍ୟାମିଲି ଆମର ଏଠି ସବୁ ଏଷ୍ଟାବ୍ଲିସ୍ ନା।
ହଁ ହଁ।
ହୁଁ। ମିଳିଯାଇଛି ମୋର ଏଠି ଷୋହଳ ବର୍ଷ ହେଇଗଲାଣି ଏଇନା
ହଁ ହ। ମୁଁ କହିଲି ତ ଯାହା ତମର ଘରେ ସବୁ ଥିବେ ଆଉ ତମେ ବୋଧେ ଏକାଟିଆ ରୁମ୍ ନେଇ ରହିଛ ନା?
କଣ କହିଲ?
ମୁଁ କହିଲି ଘରେ ଥିବେ ଆଉ ତମେ ବଧେ ବାହାରେ ପେସେ ରୁମ୍ ନେଇକି ରହିଚ ନା କଣ ଅଲଗା
ନା ନା ସମସ୍ତେ ଆମେ ଗୋଟେ ଜାଗାରେ। ସମସ୍ତଙ୍କୁ ଆଲାଉ ରୁମ୍। ଯାଇଥିଲି
ହୁଁ।
ହୁଁ। ତମେ ପଳେଇ ଆସ ଭୁବନେଶ୍ଵର ପଳେଇ ଆସ। ଜବ୍ ଫବ୍ କର। ବୁଝିଲ?
ହଁ ହଁ।
କଳା ସରୁ ମୋତେ କହିବ ଆଉ। ଆ ଅଟୋ ମୋବାଇଲ ଲାଇନରେ ପସଯିବ ଆଉ। ଫିଟର ଇଲେକ୍ଟ୍ରିସିଆନ୍ ଫିଟର୍ ହେଇକି ପଶିଯିବ ଆଉ। ଇଲେକ୍ଟ୍ରିସିଆନ ରେ କରୁଥିଲ ନା କୋଉଥିରେ ବା? ଇଲେକ୍ଟ୍ରିସିଆନରେ କରୁଥିଲ ନା କଣ ବା ଇଏ ଡିପ୍ଲୋମା?
ମେକାନିକାଲ ବା?
ଓ ମେକାନିକାଲ୍ ତମର ଆ ମେକାନିକାଲ୍ ହେଲେ ମେକାନିକାଲ୍ ଆମର ଅଛି।
ଭୁବନେଶ୍ୱର୍ ରେ କୋଉଠି?
ଭୁବନେଶ୍ୱର ବା ଏ ଫୁଲନଖରା କଟକ ମଝିଆ ମଝି ଆଉଁ। ଭୁବନେଶ୍ୱର ଆଉ କଟକ ତା ମଝିଆ ମଝିଆ ଆଉ।
କଣ?
ହୁଁ। ମୋତେ କହିବ ହେତବେଳକୁ।
କଣ କରିବା ଆଉ? ପାଠପଢ଼ା ସରିନି ବହୁତ ଟାଇମ୍ ଅଛି। ହଁ ସରୁ ପାଠ ପଢା ସରୁ। ପାଠ ପଢ଼ା ସରିଲେ ମୋତେ ଟଚରେ ରହିବ, ଦେଖ ଯୋଗାଯୋଗ କରିବା ଦେଖିବା। ଆଉ ଏଇ ନାଇ ଖିଆ ପିଆ ସଇଲାଣି ନା ଖିଆ ପିଆ ହେଇନି?
ହଁ ଖିଆ ପିୟା ସରିିକି ଲାଇଟ ବନ୍ଦକରି ଶୋଇଯିବ ଏକୁଟିଆ। ବହୁତ ଶୀତ ଲାଗୁଛି ଘୋଡେ ଘୁଡା ହେଇକି ଶୋଇଛିି।
ଟାୱାର ପାଉନି।